ହାଲୋ।
ଶୁଭ ସନ୍ଧ୍ୟା ମ୍ୟାମ।
ଶୁଭ ସନ୍ଧ୍ୟା ମ୍ୟାମ କୁହନ୍ତୁ।
ଜୟ ଜଗନ୍ନାଥ।
ଆଜ୍ଞା ଜୟ ଜଗନ୍ନାଥ। କଣ କରୁଛନ୍ତି ସନ୍ଧ୍ୟା ବେଳେ?
ହଁ ଏଇଠି ଏବେ ବସିଛି ଟିକେ ଥଣ୍ଡା ଟିକେ ଲାଗୁଛି। ଯିବା ହାତ ତ ବହୁତ ଗୁଳୁଗୁଳି ଗୁଳି ହଉଛି ଘର ଭିତରେ ଏଇଠି ପ ପଦାରେ ଟିକେ ବସିଚି ଟିକେ ଥଣ୍ଡା ଲାଗିିବ ବୋଲିକି।
ଆପଣଙ୍କ ଆଡେ ଆଜି ବର୍ଷା ହେଇଛି କି?
ନାଇଁ ବର୍ଷା ହେଇନି ଆମ ଆଡ଼େ।
ଆଛା ଆଜି ସ୍ନାନ ପୂର୍ଣ୍ଣିମା ଥିଲା ନା କଣ କେମିତି ପାଳନ କଲେ? ଜଗନ୍ନାଥ ନଙ୍କ ସ୍ନାନ କରରେଲେ
ହଁ ଯେହେତୁ ଆଜି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା
ହଁ।
ଉଁ ଭୋରୁ ଗାଧେଇ ଗୁଧେଇକି ଠାକୁରଙ୍କୁ ଭଲ ଭାବରେ ପୋଛା ପୋଛି ପଞ୍ଚାବୃତ ଜଳରେ ତାଙ୍କୁ ସ୍ନାନ କରାଇଲି। ତାପରେ ତା ଙ୍କୁ ସଫା ମାନେ ଭଲ ଭାବରେ କ୍ଲିନ୍ କରି ତାକୁ ପୂଜା ଯେମିତି କରନ୍ତି ସେମିତି କଲି ଧୂପ ଦୀପ ଆଳତି ଭୋଗ ରାଗ ସବୁ ଦେଲି ଦେଇକି ତାପରେ ସବୁ ଠାକୁରଙ୍କୁ ବି ପୂଜା କଲି କରିକୁରା କି ତାପରେ ଏଇ ଆସିଲି ଆଉ ଫାଷ୍ଟ ନିତ୍ୟ କାମ ସାରିକି ବାସି କାମ ସାରି ତାପରେ ଗାଧେଇ ଗୁଧା କି ଇ ପୂଜା କଲି କରିକୁକି ତାପରେ ଛୁଆଙ୍କ ଧନ୍ଦା ବୁଝିବାକୁ ପଡିଲା ଆଉ।
ଆଚ୍ଛା ଗୃହିଣୀ ମାନେ ତ ଆମେ ତ ସେଇଆ ସବୁବେଳେ ସକାଳୁ ଉଠ ଏଇଟା କର ସେଇଟା କର। ଛୁଆଁଙ୍କ କାମ କର। ଟୋଟାଲି ମାନେ କ୍ ଦିନ ସାରା ଚାଲିଥାଏ ଆମ ଗୋଡ
ହଁ ହଁ ସେଟା ତ ସୁନିଶ୍ଚିତ ଆମେ ତ ଆଉ ରେଷ୍ଟ ଲେଲେ ଘର କାମ ହେଇପାରିବନି ତାପରେ ଛୁଆ ପିଲା ଘର ଦ୍ୱାର ସବୁ ଆଡୁ ଗାଈଗୋରୁ ବଲଦ ମୁଁ ମାନେ
ଆପଣଙ୍କର ଅଛି ଉ ଗାଈ ଗୋରୁ ବି ଅଛି ଆପଣଙ୍କର
ର ଗାଈ ବାଛୁରୀ ଟେ ଦିଇଟା ଅଛନ୍ତି ତାଙ୍କୁ ବି ଟିକେ ଦେଖିବାକୁ ପଡ଼ୁଛି ଖାଇବା ପାଇଁ ପିବାକୁ ଦବାକୁ ପଡିବ ତାଙ୍କୁ ଉ ତୋରାଣି ପାଣି ଭଲ ମନ୍ଦ ବାନ୍ଧା ଛଧା ଗୋବର ତାକୁ ନିକେଇବାକୁ ପଡିବ ଆଉ ଉଁ ତାଙ୍କୁ ଟିକେ ସଫା କରି ରଖିବାକୁ ପଡିବ ତାଙ୍କୁ ଟିକେ ସଫା ନକଲେ ସି ଅସନାରେ କେତେ ରହିବେ।
ହଁ ନାଇଁ ସେ ତୁ ଆମେ ରଖିଛନ୍ତି ଗୋଟେ ଗାଈକୁ ତାକୁ ସଫାସତୁରା ନ କଲେ କେମିତି ହବ?
ହଁ।
ଆଉ। ନାଇଁ ଆପଣ ଘରେ ତ ପୂଜା କରିଦେଲେ ଯାଇନାହାନ୍ତି ମନ୍ଦି ମନ୍ଦିର।
ନାଇଁ ମନ୍ଦିର ଆଉ ଯାଇନି ଆଜି ଘରେ ପୂଜା ଖାଲି କରିଦେଇଛି ଆଉ ମନ୍ଦିର ଆଜି ଯାଇନି।
ଆଛା ହଉ। ଆଉ କଣ ବନେଇଥିଲେ ଆଜି ସୋମବାର ଯେହେତୁ ସୋମବାର ଯେହେ ତୁ କିଛି କଣ ବନେଇଥିବେ ସାଧା ବନେଇଥିବେ ନା କି?
ହଁ ଆମର ଆଜି ସାଧା ଛୁଆ ମାନେ ବି ଆଇଁଷ ଖାଆନ୍ତିନି। ତା ପରେ ଆଜି ଯେହେତୁ ସ୍ନାନ ଆଜି ଭାତ ହେଇଥିଲା। ପୋଟଳ ଆଳୁ ଭଜା, ଝୁଡଙ୍ଗ ଭଜା, ଆମ୍ବ ସାଲାଡ ଆଉ ତା ସାଙ୍ଗ କୁ ହେଇ ପିଲା ଯେଉଁ ଯାଇ ବତୁରେଇ କି ଯୋଉ ବରା କରି ତରକାରୀ କରନ୍ତି ଜାଣି
ଆଜ୍ଞା ଆଜ୍ଞା।
ମସୁର ଯାଇ।
ହଁ ଆଜି ତ ମସୁର ଯାଇ ଖାଇବା କଥା ନୁହେଁ ଆପଣ କେମିତି ଖାଇଲେ?
ହଁ ଆଜି ଯେହେତୁ ବାଟି ଦେଇକି ତରକାରୀ କଲିି ଦେଲି ମୋର ଟିକେ ଲକ୍ଷ ନାହିଁ। ଖିଆଲ ନାହିଁ ଟିକେ ଆଉ କିନ୍ତୁ ଛୁଆଙ୍କୁ ଦେଇଦେଲି ବାଟିକି ମାନେ ବରା କରି ତରକାରୀ ଛୁଆଙ୍କର ଟିକେ ଭଲ ପାଆନ୍ତି ଟିକେ। ଆଉ ସେଥିପାଇଁ ଛୁଆଙ୍କୁ ଟିକେ କରିକି ଦେଇଦେଲି ଖାଇବା ପାଇଁ
ଓହ ନାଇଁ ଯେହେତୁ ଆମେ ଓଡିଆ ଘର ବହୁ ନା ଆମକୁ ସବୁଟା ଦେଖିବାକୁ ପଡେ କାହିଁ ନା ବୋଲି କୁହନ୍ତି କଣ ଆମିଷ ବୋଲି ଛୁଆ ଖାଇଲେ ଚଳିବ।
ଛୁଆ ଦି ଜଣ ସିଏ ତାଙ୍କର ଟିକେ ଫେବରେଟ ଟିକେ ତାଙ୍କୁ ଟିକେ ଦେଇଦେଲି ମୋର ସେ ସେ ଭଜା ସାଲାଟ୍।
ନାଇଁ ପୂର୍ଣମା କିଛି ଲୋକ ମାନନ୍ତିନି। ପୂର୍ଣ୍ଣମାରେ ଖାଆନ୍ତି ଆମିଷ କିନ୍ତୁ ଏଇ ପୂର୍ଣ୍ଣିମା ଟା ହଁ ହଁ ନାଇଁ ଆମେ ବି ମାନୁ କିନ୍ତୁ ଏଇ ପୂର୍ଣ୍ଣିମା ଟା ଜଗନ୍ନାଥଙ୍କର ଜନ୍ମଦିନ। ଏଇ ପୂର୍ଣ୍ଣିମା ଟାରେ ଟିକୁ ଟିକେ ପାଳିବା ଦରକାର କାହିଁକି ଯେହେତୁ ସେ ବଡ ଆମର ଇଷ୍ ଇଷ୍ଟ ଦେବତା ପୁରା ଓଡିଶାର ଆମର ଇଷ୍ଟ ଦେବତା ପୁରା ସର ଘର ସମସ୍ତଙ୍କର। ତ ତାଙ୍କୁ ପାଳନ ଆମେ କେମତି କରିବାନି ତାଙ୍କ ପାଇଁ ତ ଆମେ ନା
ହଁ ହଁ।
ଆଜ୍ଞା।
ତାଙ୍କ କୃପା ତାଙ୍କ ଦୟା ରହିଲେ ଆମେ ଟିକେ ଯାଉ ଯେହେତୁ ଭଲରେ ଟିକେ ରହିପାରିବା।
ହଁ ଯାହାବି ହଉ ଆମେ ତ ତାଙ୍କରି ପାଇଁନା। ସବୁ ତାଙ୍କରି ପାଇଁ ଦୁଃଖ ସୁଖ ଆମର ସବୁ ଚାଲିଛି ଦୈନନ୍ଦିନ ଜୀବନ ତ ତାଙ୍କରି ପାଇଁ। ପାଖରୁ ଆରମ୍ଭ ହଉଛି ଆଉ କଣ?
ଆପଣ ଆଜି କଣ ଖାଇବା ପାଇଁ କରିଥିଲେ?
ଆଜି ସୋମବାର ଯେହେତୁ ମ୍ୟାଡାମ ଆଜି ମୁଁ ବନେଇଥିଲି ଘରେ ଅରୁଆ ଡାଲମା ମଞ୍ଜିଆ ଡାଲମା ବନେଇଥିଲି ଆଜି। ଆଉ ପୋଟଳ ଭଜା ହେଇଥିଲା। କଲରା ଭଜା ଏସବୁ କଲ ରା ବି ଆଜି ଖାଇବା କଥା ନୁହଁ। ହଁ ମୁଁ ବି ଜାଣିପାରିନି ଖାଇଛି ପିତା ଟା ଖାଆନ୍ତି କି ନାହିଁ ମୁଁ ଜାଣିପାରିଲିନି।
ନାଇଁ ଆଜି ପିତା ଖାଇବା କଥା ନୁହେଁ।
ଜାଣିଛି ଖାଲି ଗୁରୁବାରେ ଖାଆନ୍ତିନି ଆଉ ସବୁଦିନି ଓଷାବାର କଲେ ବି ଖାଆନ୍ତି ନି। ହଁ ମୋର ମନେ ନାହିଁ। ଆପଣ ଯେମିତି ଗୋଟେ ଭୁଲ କଲେ ମୁଁ ବି ଆଜି ସେମିତି ଭୁଲ କଲି ଯେହେତୁ କାଟିଥିଲି ପୁଣି ଭାଜିବି ସାରିଥିଲି ଅଲରେଡି ମୁଁ ଦେଇ ସାରିଥିଲି ହଁ ଶଶୁରଙ୍କୁ ଦେଇ ସାରିଥିଲି ଖାଇବା ପାଇଁ।
ହଁ ସେମାନେ ଯେହେତୁ ପୁଅ ପିଲା ଖାଇଦେଲେ କିଛି ନାହିଁ ଆମେ ଗୃହିଣୀ ମାନେ ଆମେ ଯେହେତୁ ଯାହାନେ ଆମେ ଘରର ଲ ସ୍ତ୍ରୀ ଲୋକ ଯେହେତୁ। ଆମେ ନ ଖାଇଲେ ଚଳିଲେ ଚଳିବ ସେମାନେ ଖାଇଦେଲେ ହଁ କଣ କରିବା ଆଉ ଖିଆଲ ନାହିଁ ଆଉ କଣ କରିବା।
ଆଜ୍ଞା ନାଇଁ ମୁଁ ପୁଣି ଠାକୁରଙ୍କୁ ଡାକିଲି ଯେ ଭଗବାନ ଆଜି ଯି ମୋର ଭୁଲ ହେଇଗଲା ରେ ଜଗା ଏମିତି ବୋଲି ସବୁବେଳେ ମୁଁ ଜଗାଙ୍କୁ ଡାକେ। ଏମିତି ସବୁବେଳେ ଡାକି ତ ମୁଁ କହିଲି ଅମିତ୍ ଭୁଲ ହେଇଗଲାରେ ଆଉ ବାପାଙ୍କୁ କେବଳ ଦେଇଛି ଖାଇବା ପାଇଁ କି ନ୍ତୁ ମୋ ବୋଉ ଆଉ ମୁଁ ଖାଇନୁ।
ଆଚ୍ଛା ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ଆଁ ହଜବେଣ୍ଡ ବିଜନେସ୍ କରନ୍ତି ଟାଇଲସ ଗୋ ଦାମ ଅଛି ଆମର। ଗୋଦାମ ନାଇଁ ନାଇଁ ବାହାରେ ରହୁଛନ୍ତି। ବାହାରେ ମାନେ ଏଇ ଓଡିଶା ଭିତରେ ଅଛନ୍ତି। ହେଲେ ଘରଠୁ ସେ ଗୋଟେ ଜିଲ୍ଲାରେ ଅଛନ୍ତି ମୁଁ ଗୋଟେ ଜିଲ୍ଲାରେ ଅଛି ଆଉ।
ଆଚ୍ଛା ଆଚ୍ଛା।
ଆଜ୍ଞା। ଓ ହୋ।
ଆଉ ଆପଣଙ୍କ ଆଡେ କଣ କେମିତି ଚାଷ ବାସ ଆରମ୍ଭ ହେଲାଣି?
ଚାଷ ହଁ ଧାନ ତ ବୁଣା ହେଇଚି କାଲି ଟିକେ ବର୍ଷା ହେଇଚି ଧାନ କଣ ହବ? କିଛି ତ ହେଇନି ଆଜି ଯଦି ବର୍ଷା ହବ ତାହେଲେ ଧାନ ଯୋଉ ଗଛ ହେଇଚି ସେ ପଚି ଯାଇପାରେ ଟିକେ ଟିକେ ଗଜା ହେଇଚି ଗୋଟେ ଗୋଟେ ଜାଗା ବାପା କହୁଥିଲେ ଏମିତି ହେଇଚି କଣ ହବ କେଜାଣି?
ଆଚ୍ଛା ଆଚ୍ଛା।
ଏବେ ତ ସମସ୍ତେ ପ୍ରାୟ ପକେଇଚନ୍ତି ଧାନ ଆମ ପଟେ।
ଆପଣଙ୍କ ଆଡେ ତଳି ପକୁଅନ୍ତି ନା ବୁଣି ଦିଅନ୍ତି ଧାନ?
ହଁ ତଳି ପକାନ୍ତି ବୋହୁତ ବିଲ ଯାହାର ସେ ସେମିତି ବୁଣି ଦୋଉଚି ଆଉ କେତେ ତଳି ପ କେ କେ ଏଠୁ ସେଠୁ ହେବେ ସେଥିପାଇଁ ବୁଣି ଦିଅନ୍ତି।
ଆଚ୍ଛା ଆଚ୍ଛା। ଆମର ଯେହେତୁ ଆମର ତଳି ବି ପକେଇଚୁ ଆମର ଯେମତି ମିଷ୍ଟର୍ ସାର୍ ଯେମିତି ବାହାରେ ସିଏ ରୁହନ୍ତି ଯେହେତୁ ଛୁଆ ଦିହାଙ୍କେ ଘରେ ଅ ଅଛନ୍ତି ସେ ଜଣଙ୍କୁ କହିଥିଲେ ଯିଏ ହଳ କରିବା ପାଇଁ ସିଏ ନେଇକି ବିଲରେ ହଳ କରିଦେଲା ଆଉ ମୁଁ ଧାନ ସବୁ ଗଜେଇ ଦେଇଥିଲି ସବୁ ବ ସ୍ତାରେ ମାନେ କୁଟା ତାକୁ ଗରମ ପାଣି ଦେଇ ସବୁ ଯେମିତି ଗଜା କରନ୍ତି। ସେମିତି ଗଜା କରିଦେଇଥିଲି। ପାଣିରେ ବତୁରେଇକି ଫାଷ୍ଟ ତାକୁ ଦି ଦିନି ର ରଖିଦେଲି ସେ ଗଜା ହେଇଗଲା ଗଜା ହେଇ ହେଲା ପରେ ତାପରେ ସେ ବିଲରେ ହଳ କରିଦେଲେ ପାଣି ସବୁ ଛୁଆ କାଟି ଦେଇକି ନାଳି କରିଦେଲେ ମାନେ ପା-ପାଣି ଟା
ହୁଁ ହୁଁ ସେଇଟା ତ ମେନ୍ ଆମର ହେଇଚି। ଏମିତି କରିଥିଲେ ଗଜା ନେଇକି ପକେଇ ଦେଇଚନ୍ତି କାଲି ବର୍ଷା ହେଇଗଲା। ଆଜି କାଟି ଦେଇ ଆସିଚନ୍ତି ନାଳି ଦେଖାଯାଉ କଣ ହୋଉଚି।
ଆମର ସେମିତି ଛୁଆ ଧିଆଙ୍କେ ତାଙ୍କର ଯାହା ହୋଉ ଯେହେତୁ ଘରେ ଥିଲେ ବୋଲିକି ତା ବାପା ଘରେ ରହୁନାହାନ୍ତି ସେ ନାଳି ଟେ କରିକି ତାକୁ ପାଣି ଟେ କାଟି କୁଟା ଦେଇଥିଲେ ତାପରେ ବୁଣି ଦେଇଥିଲେ ଧାନ ଗଜେଇଥିଲି ଯା ଆମର ଗଛ ହେଇଗଲାଣି ଆମର ଗଛ ହେଇକି ତଥାପି ଆଙ୍ଗୁଳିଏ ଆଙ୍ଗୁଳିଏ ଗଛ ହେଇଗଲାଣି। ଆଉ ଯେହେତୁ ଏଇ ବର୍ଷାଟା ଟିକେ ହେଲା ବୋଲିକି ହଁ ହଁ। ନା ନା ଛୁଆ ମାନେ ବି ପାଠ ସାଠ ପଢିଲେ ବି ତା ବାପାଙ୍କୁ ହେଲ୍ପ କରନ୍ତି ଘରେ ଚାଷବାସ ମାନେ କହିଲେ ବି ଟିକେ ଦେଖିଦେଇ ଆସ ଟିକେ। ଟିକେ ଡୁଙ୍ଗି ଦେଇ ଆସନ୍ତି ଯାହା ଗୋରୁ ଗାଈ ନହେଲେ ଖାଇଦେବେ କି କଣ କରିବେ। ସେଥିରେ ବି ଟିକେ ଲକ୍ଷ୍ୟ କରନ୍ତି ଆଉ ନକଲେ ଆଉ ମୁଁ ତ ଘରୁ ଯେହେତୁ ଗୃହିଣୀ ମୁଁ ତ ଘର କୁଆଡ଼େ ଆମ ଆଡ଼େ ସ୍ତ୍ରୀ ଲୋକ ସବୁ ଯାଆନ୍ତିନି ଘରୁ।
ନାଇଁ ଆମ ଆଡେ ତ ଯାଆନ୍ତି ନାହିଁ ଆମ ଆଡେ କେବଳ ପୁରୁଷ ଲୋକ ହିଁ ଯାଉଚନ୍ତି।
ହଁ ଆମ ଆଡେ ସେଇଆ ବି ଆମ ଆଡେ ପୁରୁଷ ପୁଅ ଯାଆନ୍ତି ଯାହା। ଆଉ ସ୍ତ୍ରୀ ଲୋକ ଯାଉନା ଆମେ ତ କୁଆଡେ ଘରୁ ଯାଉନୁ। ସେ ଛୁ ଛୁଆ ଦି ଜଣ ଅଛନ୍ତି ବୋଲି ଏବେ ଟିକେ ଯାହା ହୋଉ ସାହାଯ୍ୟ କରିଦଉଚନ୍ତି।
ଆଜ୍ଞା।
ତାପରେ ତଳି ପକେଇବ ପକେଇ ଦେଇକି ତାକୁ ଟିକେ ଜଗିବାକୁ ପଡୁଚି ଯେହେତୁ ବର୍ଷାଟା ନଥିଲା ଚାରି ପାଞ୍ଚ ଦିନି ଛଅ ଦିନି ଆମର ତଳା ସ ବୁ ମରି ମରିଆସିଥିଲା ମାନେ ଗଜା ଯେତିକି ସବୁ ହେଇଥିଲା ମରିଗଲା। ଯୋଉରା ଗଛ ହେଇଥିଲା ହେଇଗଲା ଯୋଉରା ଗଜା ହେଇଥିଲା ଟି କେ ସେଇରା ସବୁ ମରୁଡି ହେଇଗଲା।
ଆଚ୍ଛା କି ଧାନ ପକେଇଚନ୍ତି?
ହଁ ଆମର ଏଗାରଶହ ଛବିଶି ହୁଏ। ଆଉ ହଜାରେ ସତର ହୁଏ ହଁ ଆମର ଟିକେ ଯେ ତ ବାହାଳିଆ ବିଲ ଟିକେ। ବାହାଳି ମାନେ ବହୁତ୍ ପାଣିଆ ବିଲ ଟିକେ ପାଣି ରୁହେ ସେଠି ଭଲ ଧାନ ମାନେ ଯୋଉଟା ମ ମଜବୁତ୍ ଶକ୍ ଶକ୍ତ ହବ ଚେରଟା ସେଇ ଧାନଟା ଆମର କରୁ। ନହେଲେ ସବୁ ଧାନ ଯୋଉଠି କରିବୁ ସେଠି ପଡିଯିବ ପଡିଗଲେ ସବୁ ପାଣି ଚରିଯାଏ। ଖସିଣ୍ଡିଆ ହେଇଯାଏ ମାନେ ଧାନ ଅମଳ ହେଇପାରୁନି ହେଠି।
ଆଜ୍ଞା।
ସେଇଥିପାଇଁ ଆମର ଟିକେ ସେଠି ଇଏ ଧାନ ମାନେ ଯୋଉଟା ଟିକେ ଭଲ ଧାନ ଟିକେ ସେଇଟା କରିବୁ। ଟିକେ ଗରୁ ଧାନ ଯୋଉଟା ପୁରା।
ହୁଁ-ହୁଁ।
କରିକି ତାକୁ ପକେଇ ଦେଇଛି ଦେଖିବା ଯାହେଉ କାଲି ଟିକେ ବର୍ଷା ହେଇଗଲା ବୋଲି ଆଜି ଟିକେ ତଳିଟା ଟିକେ ଭଲ ଅଛି।
ହୁଁ।
ପାଣି ଦେଖିବା କହିଥିଲେ ସାର୍ ଆସିଥିଲେ ପୁଣି ମଟର ଲଗେଇକି ନହେଲେ କୋଉଠୁ ଆଣିକି ମଟର ଲଗେଇକି ବାହିବାକୁ ପଡିଥାନ୍ତା ଯେହେତୁ ଗଜାଟା ମେନ୍ ଧାନଟା ଆଗେ ମୁଖ୍ୟ ଧାନଟା ନହେ ହେଲେ ଆଗେ ଗଛଟା ସିନା ଗଜା କରି ଗଛଟା ହେଲେ ସିନା ତମେ ରୁଆପୋତା କରିବ ଆଉ ନହେଲେ କେମିତି କଣ କରିବ।
ହଉ, ହଉ ମ୍ୟାଡାମ ମୁଁ ଫ୍ରି ହୁଏ ଆଜ୍ଞା ଫ୍ରି ହେଲେ କହିବି।
ମୁଁ ଯାଇକି ତଡି ଦେବି।